ହ୍ୟାଲୋ ମ୍ୟାଡ଼ାମ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଏ ଏବେ ଆପଣ କଣ କରୁଛନ୍ତି ମାନେ କଲେଜରେ ଆପଣ
କଲେଜେରେ ଫାଷ୍ଟ୍ କ୍ଲାସ୍ ନାହିଁ କି ସେକେଣ୍ଡ କ୍ଲାସ୍ ନାହିଁ। ତ ବସୁଛୁ ଆଉ।
ଆଜ୍ଞା ମାନେ ରୁମ ରେ ବସିଛନ୍ତି ଘରେ।
ହଁ ହଁ ସେପଟେ ଇକୋନୋମିକ୍ସ କ୍ଲାସ ଚାଲିଛି ତ ଏପଟେ ବସ୍
ଆଜ୍ଞା ଆପଣଙ୍କୁ ମାନେ କୋଉ ପଶୁ ପକ୍ଷୀ କଣ ବହୁତ ଭଲ ଲାଗେ? ନା କୋଉ ପଶୁ ପକ୍ଷୀ ଆପଣଙ୍କୁ ଭଲ ଲାଗେ କହିପାରିବେ?
ମତେ ପଶୁ ପକ୍ଷୀ ସେମିତି ସବୁ ଭଲ ଲାଗେ ଆଉ।
ଏଯେମିତି ଶୁଆ କିମ୍ବା ସାରି କି ଚଢେଇ ଭଲ ଲାଗେ?
ହଁ ଭଲ ଲାଗେ।
କଣ କହିପାରିବେ କି ଚଢେଇ ଆପଣଙ୍କୁ ଭଲ ଲାଗେ?
କଣ କହିଲେ?
ଏ କି ଚଢେଇ ଆପଣଙ୍କୁ ଭଲ ଲାଗେ କହିପାରିବେ?
ହଁ ମତେ ଯେମିତି ବିଭିନ୍ନ ପ୍ରକାର ମାନେ ଯେଗୁଡ଼ାକ ସୁନ୍ଦର ସୁନ୍ଦର ଚଢେଇ।
ଚିଲିକା କେବେ ଯାଇଛନ୍ତି ଚିଲିକା? ଆଜ୍ଞା।
ନା ଯାଇନି।
ନା ଚିଲିକାରେ ଆମେ କ ବହୁତ ଛୋଟବେଳୁ ମୁଁ ଯାଇଥିଲି ଏ ବୋଲ ବମ୍ ଯୋଉ ଯାଆନ୍ତି।
ହଁ।
ତ ମୁଁ ଯାଇଥିଲି ଚିଲିକାରେ ସେ ଯୋଉ ମନ୍ଦିର ଯୋଉଠି ଅଛି ସେ ପୁରା ପାଣି ଅଧା ମଝି
ଚିଲିକା ହଁ ମୁଁ ଚିଲିକା ଆମ ପିକନିକ ଯାଇଥିଲି ଯେ ତ ଆମେ କୋଚିଂକ ପିକନିକ ଯାଇଥିଲେ ତ ସେଇ ବର୍ଷ ଆମର ତାରିଣୀ ଯିବାର ଥିଲା। ତ ପିକନିକ ଆମେ ଯୋଉ ଦିନ ମାନେ ଆମ କୋଚିଂରେ ପିକନିକ୍ ଯିବେ ଆମ ଘରେ ଆମେ ସେଇଦିନ ଯିବୁ।
ଆଜ୍ଞା ତ ଆପଣ କୋଉଟା କୋଉଥିରେ ଗଲେ, ତ ଆପଣ କୋଉଥିରେ ଗଲେ ମାନେ ପିକନିକ ଆପଣ ଘର ଲୋକଙ୍କ ସହ ଗଲେନା
ହଁ ଆମେ ଘର ଲୋକ ସହିତ ଗଲି। ମାନେ ଘର ଲୋକ ସହିତ ଗଲେ ଆଉ ଗୋଟେ ମଜା ମଜା ନା ତ ସେଥିରେ ସେ ଗଲାଣି ଗୋଟେ। ତ ଚି ସେଥିରେ ଗଲେ କଣ କି ମାନେ ରାତିରେ ବାହାରିକି ଯିବାକୁ ପଡିବ ରାତି ବାରଟା ଗୋଟେ ବଳୁ କୋଚିଙ୍ଗ କତୀରେ ଏକାଠି ହବୁ। ତାପରେ ରାତ ମାନେ ବହୁତ ବାଟ ନା ତ ବାରଟା ଗୋଟେ ବେଳକୁ ଗାଡି ଛାଡେ। ତ ସେଇଦିନ ରହିକି, ଆଜ୍ଞା
ଏ ଚିଲିକା ଯାଇଥିଲେ?
ନା ଚିଲିକା ଗଲିନି, ଚିଲିଆ ନ ଯାଇଁକି ମୁଁ ତାରିଣୀ ଗଲି।
ଆଜ୍ଞା ଚିଲିକା ଆମେ ଯୋଉ ଯାଇଥିଲୁ ଛୁଆ ବଳେ ସେଇଠି ଅଛି ପାଣି ମାନେ ଅଧାରେ ଠିକ ପୁରା ମନ୍ଦିରଟା ଅଛି।
ଓହୋ ମତେ କିନ୍ତୁ ସେ ଜାଗା ଗୁଡା ବଢିଆ ଲାଗେ। ମତେ ଜାଗା ଗୁଡା ବଢି
ଆଜ୍ଞା ଆଜ୍ଞା ମାନେ ଡଙ୍ଗାର ଯିବାକୁ ପଡିବ, ଚାରିକଡ ପୁରା ପାହାଡ ଥିବ। ଆ ଗୋଟେ ବ୍ରିଚ ଭଳିଆଟେ ଥିବ ସେଇ ବାଟେ ଭଙ୍ଗା ହେଇଛି ସେ ବ୍ରିଜ ଟା ସେଇ ବାଟେ ଆପଣ ଯିବେ। ପାଣିଲେ ତାପରେ ବହୁତ ପ୍ରକାର ଆଜ୍ଞା ପଶୁ ପକ୍ଷୀ ମାନେ ଆପଣ ଉଡୁ ବହୁତ ପକ୍ଷୀ ଆପଣଙ୍କ କାଇଁ ଦେଖିନଥିବେ ନୂଆ ନୂଆ ପକ୍ଷୀ। ସେ ସବୁ ସେଠି ଥାନ୍ତି। କୁଆଡୁ କେଜାଣି ଆସନ୍ତି
ନାଇଁ ସେଇଠି ତ ସବୁ ଚଢି ଯାଆନ୍ତି ନା।
ଏ କୁହନ୍ତି କେଜାଣି ସେ ଜାଗା ଟା କୁମନ୍ତି କଣ ସବୁ ପକ୍ଷୀ ସେଇଠି ଥାଆନ୍ତି।
ହଁ ହଁ ସେଇଠି ସମସ୍ତେ
ଆଉ କୁଆଡେ ଯାଇଥାନ୍ତେ ସେଇ ପା ମାନେ ଚିଲିକା ପାଖାପାଖିରେ ଆଉ ଗୋଟେ ଦେଖିବେ ତପ୍ତ ପାଣି ଗୋଟେ ଅଛି ଆଜ୍ଞା ସେଇଠୁ ବାହାରୁଛି ଗରମ ପାଣି।
ଶିବଙ୍କ ଠାକୁରଙ୍କ ସେଇ ମନ୍ଦିର ପାଖରେ ଆଜ୍ଞା ଗରମ ପାଣି ବାହାରୁଛି।
ହଁ ହଁ ସେଟା ଶୁଣିଛି ଡୋରି ଲାଗିନି ତ ଯାଇନି ଆଉ ଦେଖିବା
ତାପରେ ଆହୁରି ବହୁତ ମନ୍ଦିର ଅଛି, ତାରା ତାରିଣୀ ମନ୍ଦିର ବହୁତ ଅଛି ସେଇଠି। ଶୁଣିଥିବେ କୋଉଠି ପଢାପଢି କରିଥିବେ ଆଉ ଶୁଣିଥିବେ।
ହୁଁ।
ଏ ଯୋଉ ଭୁବନେଶ୍ୱର ଆପଣ କେବେ ଯାଇଛନ୍ତି?
ହଁ ଯାଇଛି।
ଆ ସେ ଯୋଉ ଖଣ୍ଡଗିରି ଗୋଟେ ଅଛି ଜାଣିଛନ୍ତି।
ହଁ ହଁ ହ ସବୁ ଜାଣିଛି, ହଁ ଖଣ୍ଡଗିରି ଉଦୟଗିରି ଜାଣିଛି।
ଯୋଉ ଗୁମ୍ଫା ଥିବ ସେଠି ଆପଣ ଗୁମ୍ଫାରେ ଯାଇଛନ୍ତି କେବେ?
ନା ଯାଇନି।
ଏ ଯାଇନାହନ୍ତି?
ନା।
କିନ୍ତୁ ଶୁଣିଛନ୍ତି
ହଁ ମାନେ ନାଁ ଗୁଡା ଶୁଣିବାରେ କଣ ଅଛି ଏରା ତ ଇ ଛୋଟବେଳେ ଯାହା ହେଲେ ବି ବହିରେ ପଢି ଆସୁଚୁ ନା ସେଇରା ସବୁ। ଅ ସେଇଆ ସେଇଠି ଅଛି ତ ଯୋଉ ମୋବାଇଲରେ ଏବେ ରିଲ୍ ବି ଆସେ ଆଜ୍ଞା।
ଆଜ୍ଞା ଯୋଉ ଖଣ୍ଡଗିରି ଯୋଉ ଗୁମ୍ଫା ଟା ଏ ସେଇ ଭିତରେ ଆପଣ ଯିବେ ଆଜ୍ଞା କହିବେ ସବୁ ବାଘ ଭାଲୁ ସବୁ ମାନେ ଗୁମ୍ଫାଟି ଅଛି ବୋଲି? ଏଁ ଦେଖିଲା ବେଳେ ସେଠି କୁକୁର ବାହାରିବ ମାନେ ଏମିତି ବି ଜାଗା ସେଟା ଗଟେ।
ଆଚ୍ଛା।
ଉଦୟ ଗିରି ଟା ତ ପୁରା ପାହାଡ ଉପରେ ଏଥି ଟିକେ ମାଙ୍କଡ ଫାଙ୍କଡ ସବୁ ବସି ଥାଆନ୍ତି।
ଅ ହଁ।
ଆପଣ କେବେ ଗଲେ ଦେଖିବେ ଆପଣ ସେ ଯୋଉ ଖଣ୍ଡଗିରି ଉଦ ଉଦୟ ଗିରି ବୁଲିବେ ଜାଗା ତ ବହୁତ ଭଲ ଅଛି ଛି କିନ୍ତୁ ଟିକେ ମଜାଳିଆ ଜାଗା ଅଛି ସେଠି।
ହଁ।
ଆଜ୍ଞା ଆଉ କୋଉ ନୂଆ ଜାଗା ଯାଇଚନ୍ତି ଆପଣ?
ମୁଁ ସି ଆ ନୂଆ ନୂଆ ଜାଗା ସେମ୍
ସେମିତି ଯାଇଚି ଆଉ।
ଆଜ୍ଞା ଯେବେ ଆପଣ ଆଡେ ଯାତ୍ରା କିଛି ହୁଏ, ମାନେ ଆମ ଆଡେ ଦେଓଗାଁ ଯା ତ୍ରା ହୁଏ ଆପଣ ତିନ୍ତନ୍ତି?
ଆମ ଗାଁ ଟା ଆମ ଗାଟା ଛୋଟ ଗାଁ ଟା ନା, ତ ସେଥିପାଇଁ ଆମ ଗାଁ ଆମ ଗାଁ ପାଖରେ।
ଏ ମାନେ ଆଖପାଖରେ କୋଉଠି ଯା
ହଁ ହଁ ଭୁବନ ତ ଭୁବନ ତ ସବୁ
ଆଜ୍ଞା।
ସେଥିରେ ସବୁ ଯାତ୍ରା ବାଲିଚୁରେଇ। ସେ ଡାକି ଦେଇକି ଯାଇଚି ତା ତାଳଚେର ତାଳଚେର ରେ ଦାଦା ରୁହନ୍ତି, ସେଇ ବାଟ ଦେଇକି ଯାଇଚି କିନ୍ତୁ ତାଙ୍କ ଘରକୁ ଯାଇକି ତାଳଚେର କେବେ ଗାଡି ରହି
ହୁଁ, ସେଇଠି ବି ଗୋଟେ ମନ୍ଦିର ଅଛି ଠାକୁରଙ୍କ ସ୍ଥାନ ଗୋ ଆଜ୍ଞା, ଠାକୁରଙ୍କ ସ୍ଥାନ ଗୋଟେ ଅଛି ସେଠି ତାଲଚେର ରେ ଆଜ୍ଞା ଗୋ ପା ସେମାନେ ଠାକୁର ପୁରା ଶୋଇଥିବେ ପୁରା ପାହାଡ
ହଁ ହଁ ସେଇଟା ହଉଚି ଯୋ କୋଉଠିି ସେଇଟା ହଉଚି କୋଉଠି ତ
ଏ ଯୋଉ ସରାଙ୍ଗ ଶୁଣିଚନ୍ତି?
ହଁ ହଁ ସରାଙ୍ଗ ସରାଙ୍ଗ। ସେଟା ସରାଙ୍ଗ। ସରାଙ୍ଗ ପାଖ ସରାଙ୍ଗ ମାନେ ଏଇଟା ଯୋଉ
ଆଜ୍ଞା ଆ ସେଇଠି ଯାତ୍ରା ମେଳା ହୁଏ।
ଓ ହୋ।
ଏ ଯାତ୍ରା ମେଳା ହୁଏ ନା, ହାଲୋ। ହାଲୋ।
ସେଟା କଣଟା କି ଆଜ୍ଞା।
ଏ ଯୋଉ ଯାତ୍ରା ମେଳା ହୁଏ ଆପଣ ଜାଣିଛନ୍ତି?
କୋଉ ହଁ।
ଏ ସେଇଠି ଯୋଉ ଠାକୁର ପୁରା ପଥର ରେ ହେଇ
ବାଇଶୀଙ୍ଗା ବାଇଶିଙ୍ଗା ରୁ ନା, ସେଇଟା ବାଇସୀଙ୍ଗା ର ଅଛି ନା ସେଇ ଯୋଉ ମୂର୍ତ୍ତିଟା।
ଆଜ୍ଞା ଆଜ୍ଞା।
ସେଇଟା ବାଇସିଙ୍ଗାରେ ହିଁ ଅଛି।
ଆ ସେଇଠି କେବେ ଯାଇଚନ୍ତି? ଯେ ମେଳାକୁ ବୁଲିତେ ଯାଇନାହାନ୍ତି କେବେ?
ନା ନା।
ଆ ମୁଁ ତ ଯେତେବେଳେ ମାଉସୀ ଘଟିକି ଯାଇଥିଲି ସେ ମେଳାକୁ ଯାଇଥିଲି ବୁଲିତେ।
ଆଜ୍ଞା।
ଏ ପୁରା ରାସ୍ତାରେ ପୁରା ଭିଡ ମାନେ ବହୁତ ଭିଡ।
ଆପଣ କୋଉ ବାଟ ଦେଇକି ଯାଆନ୍ତି?
ଏମାନେ ସେଇ ସରାଙ୍ଗ କୁ ଆସ ଆସିକି
ମାନେ ସରାଙ୍ଗ ଗଲେ ମାନେ ଭୁବନ ବାଟେ ଦେଇକି ଯାଆ
ଆଜ୍ଞା ଆଜ୍ଞା ଭୁବନ ବାଟେ ବା, ଫାଷ୍ଟ ଆମର ପଡିବ ଡୁବରିୀ। ତାପରେ ଭୁବନ।
ହଁ ସରାଙ୍ଗ ଗଲା ବହୁତ ବାଟ ଆମ ଗାଁଠୁ ତ ଆହୁରି ବହୁତ ବାଟ। ତଥାପି ଆମ ଗାଁରୁ ସତସ୍ତରୀ ଛଅସ୍ତରୀ କିଲୋମିଟର ଆମ ଗାଁରୁ ସତସ୍ତରୀ ଅଠସ୍ତରୀ।
ଏ ମାନେ ଏ ଏଇଠୁ ସକାଳୁ ଆମ ଗାଁରୁ ଯଦି ବାହାରିବେ। ଆପଣ ଯାଇକି ଚାରିଟା ପାଞ୍ଚଟା ବେଳକୁ ଯାଇକି ପହଞ୍ଚିବେ ସେ ଶରଣ ପାହାରେ, ଆଜ୍ଞା।
ଓ ଆମ ଆମ ଗାଁଠୁ ଅଠର ତୋରି ଅଶୀ କିଲୋମିଟର ପାଖ। ପାଖାପାଖି ହବ ସେଇ ଯୋଉ ସରଙ୍ଗ। ତମ ଗାଁ ଠୁ ଆହୁରି । ଚାଳିଶ ମିନିଟ ଅଧିକ ହେଇଥିବ।
ତମ ଗାଁଠୁ ଆଜ୍ଞା ଦି ଘଣ୍ଟା ପହଞ୍ଚି ପାରିବେ ସରଙ୍ଗରୁ। ଏମାନେ ଭିଡ ଭିଡ କିଛି ନଥିଲେ ଏ ସିଧା ବାଟରେ ଦି ଘଣ୍ଟା ପାଞ୍ଚବେ।
ହଁ
ଆ ଆପଣ କେବେ ଯାଇଛନ୍ତି ସେ ସରାଙ୍ଗ ତାଲଚେରେ?
ନା ନା ଦାଦା ଏବେ ଡାକୁଥିଲେ ଯେ ତ ଯାଇ ହବନି।
ଆ ତାଳଚେର ଗୋଟେ ଆପଣ ଶୁଣିଥିବେ ରାଜଘାଟୀ ଅଛି।
କଣ କହିଲେ?
ଏ ତାଲଚେରେ ଶୁଣିିଥିବେ ଆପଣ ଗୋଟେ ରାଜବାଟି ଅଛି?
ରାଜବାଟି ନା ଶୁଣିନି।
ସେଠି ମାନେ ତାଳଚେର ରଜା ରହୁଥିଲେ। ସେଇଠି ଗୋଟେ ପାର୍କ ବି ଅଛି ପାଖରେ ପୁରା। ମୁଁ ବି ସେଇ ରାଜବାଟି ଆଗରୁ ଛାଡିଥିଲେ ମାନେ ଏବେ ଆଉ ଛାଡ଼ୁନାହାନ୍ତି ସେ ରାଜବାଟି ଭିତରେ ବି ବହୁତ ବଢି
ଓହୋ।
ଆଜ୍ଞା ଆଉ କୋଉ ଜାଗା ବୁଲିବାକୁ ଯାଇଛନ୍ତି?
ଆଉ ଆଉ କୁଆଡେ ଯାଏ ଆଜ୍ଞା?
ଆଉ କୋଉ ଜାଗା ଆପଣ ଯାଇଛନ୍ତି ମାନେ ଚିଲିକା ଫଡିଆ ବଢିଆ ଜାଗା। ମାନେ ନୂଆ ଜାଗାକୁ।
ସେମିତି ସେହିୟାହୀ ମାନେହିଁ ପଡୁନି।
ଛୋଟବେଳେ ବୋଧେ ବୁଲ ଯାଇଥିବେ ଏବେ ତ ବଡ ହେଇଗଲାଣି ଆଉ କୁଆଡେ ଯାଇପାରୁନଥିବେ ପଢାପଢି ଏବେ ସମୟ
ନାଇଁ ଛୋଟ ବେଳୁ ଛୋଟ ବେଳୁ ହିଁ ଛାଡ଼ନ୍ତିନି କୋଉଁଆଡେ।
ଛୋଟବେଳୁ ଛାଡନ୍ତିନି?
ଛୋଟବେଳୁ ଛାଡନ୍ତିନି କାରଣ ହଉଛି ଏ ସେତେବେଳେ ମାନେ ଏତେବେଳେ କଥା କଣ କହେ ଏଇ ସହିଦ ହବନି ସେ କଥା।
ଆଜ୍ଞା।
କିନ୍ତୁ ଏଇଭଳି ମାବାଙ୍କୁ ଦଶିବା ବେଳୁ ତ ମୁଁ ସେତେବେଳେ ମାନେ କଣ କହିଲୁ।
ସେମାନେ ଯଉଛନ୍ତି ଆପଣଙ୍କ ଗାଁ ପାଖକୁ କିଛି ମେଳା ବୁଲିତେ ଯାଆ ନ୍ତିନି?
ହଁ ମତେ ଭଲ ଲାଗେ।
ଏ ମେଳା ବୁଲିତେ ଆପଣ ଭଲ ଲାଗେନି ମାନେ ସବୁ ଗଳି ଗହଳିଥିବ ସେଥିପାଇଁ ବୋଧେ।
ଆଜ୍ଞା।
ଇଚ୍ଛା ହେଲେ ଇଚ୍ଛା ନହଲା।
ଆଜ୍ଞା।
ତ ଯାଇଥିଲି ମାମୁଁ ଘରକୁ ଅଳଦି ଯାଇଥିଲି ଯାଇଥିଲି ତାଙ୍କୁ ଗାଁ ରେ ହଁ।
ଆଜ୍ଞା।
ତାର ପିଲଥିଲା ଏବେ ମୁଁ ତୁ ଗଲିନି ଦେଖିିବା।
ଆସିଲେ ନାି ଆପଣ ଆମ କେଉଁଝରର ଆା ବହୁତ ଜାଗା ବୁଲିଥାନ୍ତେ ହଳଦୀ ପାଖାପାଖିରେ।
କଣ କହିଲେ?
ଏ ଆ ଆସିଲେନି ଆପଣ ବହୁତ ଜାଗା ବୁଲିଥାନ୍ତେ। ଅଳତୀ ପାଖାପୁଖିରେ।
ସେଇଆଡ଼େ ସେଥିପାଇଁ ଯାଇ ହୁଏନାହିଁ
ଏ ଆଉ କେବେ ଆସିବେ? ଅଳଦୀ ପାଖରେ ବି ବହୁତ ଭଲ ଜାଗା ଅଛି।
ତଥାପି କୁହନ୍ତୁ କଣ କଣ?
ଆଜ୍ଞା।
ତଥାପି କୁହନ୍ତୁ କଣ କଣ ଅଛି?
ନା ଅଳଦୀ ଜାଗାରେ ଗୋଟେ ଅଛି ଗୋଟେ ଗଡିଆ। ମାନେ ପୁରା ନଈ ଭଳିଆଟେ ସେଇ ମାନେ ଚିଲିକା ଭଳିଆ ଗୋଟେ ମନ୍ଦିର ଅଛି ପୁରା ମଝା ମଝିରେ ପୁରା।
ହଁ ହ ଦେଖିଛି ଏଇଟା।
ଏ ଦେଖିଛନ୍ତି?
ହଁ ହଁ।
ଏ ତାଙ୍କର ଖେଳ ପଡିଆ ବି ବହୁତ ଅଛି ସିଆଡେ।
ହଁ।
ଆ ପଡିଆ ଅଛି ଆଉ ତାଙ୍କ ଆଡେ ଯୋଉ ଶୁଣିଥିବେ କାଜୁ ମିଳେ।
କାଜୁ ହଁ କାଜୁ ଜଙ୍ଗଲ ବି ଜାଣିଛି।
ଯାଇଛନ୍ତି କେବେ କାଜୁ ମାନେ ଜଙ୍ଗଲ ଭିତରକୁ?
ଜଙ୍ଗଲ ଭିତରୁ ଆମ ବାରି ଆମେ ଯୋଉ ରହୁନୁ କି ଆମ ଯୋଉ ଘର ଆମ ଆମର ଗୋଟେ ବ- ତ ମାନେ ଗୋଟେ ଏକର ଜାଗାରେ ଆମ୍ବ ବଗିଚା ଲଗାହେଇଛି ହେଲାକି। ହଁ ସେଠିଁ ଆମ ଘର। ତ ଆମ ଆମ୍ବ ବଗିଚାକୁ ଛାଡିକି ମାନେ ଦୁଇଶହ ମିଟର ପାଖ ହେଇକି ସେଇଠି ହେଲା କାଜୁ ଜଙ୍ଗଲ ବହୁତ ବଡ କାଜୁ ହବନି କିନ୍ତୁ କାଜୁ ଜଙ୍ଗଲ ଭିତରକୁ ବି ଯାଇନୁ।
ଏ କାଜୁ ଜଙ୍ଗଲରେ ବହୁତ ଭାଲୁଥିବେ ବି।
ହଁ ଭାଲୁ ଆମ ବାରିକି ବି ଆମ୍ବ ଖାଇବାକୁ ଆସନ୍ତି ଆମ୍ବ ପଣସ ହଁ, ମାନେ ଜଙ୍ଗଲଟା ପାଖ ନା ଆମ୍ବ ନା ନା ମାନେ ମୋର ଗୋଟେ ଇଚ୍ଛା ଅଛି କଣ କହିଲ ଭାଲୁ ଦେଖିବାକୁ।
ତାହେଲେ କେବେ ଅଳତୀ ଆଡେ ଆସିବେ ଆଜ୍ଞା ଭାଲୁ ବି ଦେଖିବେ ବହୁତ ରା-
ହଁ ହଁ ଏବେ ଜଣକ ବାରିରେ ପଶିକି ମାନେ ଛଅଟା ଭାଲୁ ନା ଛଅଟା ନା ଚାରିଟା ଭାଲୁ ଏମିତି କଣ ବରକୋଳି ଖାଉନଥିଲେ କି? ସେ ଭଳିଆ ଟାଇମରେ ମୁଁ ଅଳତୀ ରେ ଥିଲି।
ଆଜ୍ଞା।
ହଁ।
ନା ଏବେ ମୁଁ ରହୁଛି ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲା-
ହଁ ହଁ ହଁ।
ଆଜ୍ଞା।
ଆଜ୍ଞା।
ଆଁ?